ହ୍ୟାଲୋ।
ହଁ ଶୁଭିଲା।
କଣ କରୁଛନ୍ତି?
ହଁ। ବସିଛି, ଏଇ କାମ ସଇଲା ତ ଟିକେ ବସିଛି ଆଉ।
ଅଁ ହଁ ମୁଁ ବି ଏଇଠି ବସିଥିଲି ଆଉ।
ଉଁ ହୁଁ ହୁଁ, ଆଉ ନାରୀ
ମାନେ ହଁ, ନାରୀ ର ତ ମାନେ ବହୁତ ସାରା ରୂପ ଅଛି।
କେମତି ନ ଦବା ଦରକାର।
ମାନେ ନାରୀ ମାନଙ୍କୁ ଫାଷ୍ଟ ତ ତାଙ୍କର ବହୁତ ରୂପ ଅଛି ଝିଅ ମା ଭଉଣୀ। ଏଇଭଳିଆ, ତ ତାଙ୍କୁ ଆଗ କାଳରେ ଯେମିତି ଝିଅ ମାନଙ୍କୁ ମାରି ଦଉଥିଲେ ଏହା ଭ୍ରୁଣ ହତ୍ୟା ହଉଥିଲା ସବୁ। ତ ଏବେ ତ ସବୁ ଟିକେ ବନ୍ଦ ହେଇଛି। ବଟ୍ ତଥାପି ବହୁତ ସାରା ଏମିତି ଛୋଟ ଛୋଟ ଗାଁ ଅଛି। କି ଯୋଉଠି ମାନେ ଏବେ ବି ଚାଲିଛି ସେ ସବୁ। ମାନେ ଝିଅ ମାନଙ୍କୁ ମାରି ଦଉଛନ୍ତି, ତାଙ୍କୁ ସେତିକି ଆଲାଉ କରୁନାହାନ୍ତି ପାଠ ପଢିବାକୁ। ସେମାନେ ହଁ ତାଙ୍କୁ ଆଲାଉ କରୁନାହାନ୍ତି ପାଠ ପଢିବାକୁ। ତାଙ୍କୁ ସବୁଥିରେ ସେତିକି ହକ୍ ଦଉନାହାନ୍ତି ମାନେ ସବୁଥିରେ। ପୁଅ ମାନଙ୍କୁ ଆଗରେ ପୁଅମାନଙ୍କୁ ସବୁର ତାପରେ ଯୌତୁକ ନିର୍ଯାତନା।
ଏବେକା ଜମାନା
ହେମତି ସେ ବହୁତ।
ନେଲୁ। ଏବେ ତ ଝିଅ ମିଳୁ ନାହାନ୍ତି। ସବୁ ହେଉଛି ଯେ ଆଗ ଝିଅ ଏବେ ସବୁ ଖୋଜୁଛନ୍ତି। ଆଗୁରୁ ମାରି ଦଉଥିଲେ, ଏବେ ସଂସାର ଟାକୁ, ସଂସାର ବଢିବ କେମିତି ସେଇଟା ଲୋକ ମାନେ ଭାବୁ ନାହାନ୍ତି। ପୁଅ ଯେମିତି କି ।
ହଁ।
ହଁ।
ରେ ତ ଛୁ ମାନଙ୍କୁ ଣି ଝିଅ ହେଲା ପ
ହଁ।
ପରେ ବି ତାକୁ ଫୋପାଡ଼ିଦଉଚନ୍ତି ଆଉ ଛା।
ଫେ
କେ
ହଁ ଆମ ଇଣ୍ଡିଆରେ ମେନେ ଆ ମାନେ ଆଲାଉ ନାହିଁ ସେଇଥିପାଇଁ।
ହଁ ଆମ ଇଣ୍ଡିଆରେ ତ ମାନେ ସେଥିପାଇଁ। ଜଣଉନାହାନ୍ତି ମାନେ ପୁଅ ହବ କିଛି ହବ ବାହାର ଦେଶରେ ତ ଜାଣି ଦଉଛନ୍ତି ସବୁ।
ହଁ-ହଁ ବାହାର ଦେଶରେ ଜଣେଇ ଦଛନ୍ତି କିନ୍ତୁ ଆ ର କେତେ ଜଣଉ ବି ନାହାନ୍ତି। ସମସ୍ୟା ବହୁଛିନେ ଜଣାଉନାହାନ୍ତି ଯଦି ଜାଣିବାକୁଚେଷ୍ ଚେଷ୍ଟା କଲେ ବି ପାଇନ୍ ପକଉଚନ୍ତି। ହଉ ଏନ୍ସ୍ଭିତରେ କଲେ । ସାହିଁଟା ସେଇଟା ବି ଦୋଶ କହୁଚନ୍ତି।
ହଁ ଠିକ୍। ତାପରେ ଏବେ ରେଫ୍ତ୍ ସବୁ ପୁରା ବହୁତ୍ ବଢି ଯାଇଚି। କେତେ ସବୁ ସ ପିଲା ସୁଇସାଇଡ୍ କରିଦଉ ଛନ୍ତି ମାରି ଦଉଛନ୍ତି କେତେ ଭଲ-ଭଲ ଝିଅ ଗୁଡା। ହଁ। ଛୋଟ ଛୁଆ ମାନଙ୍କୁ ବି ଛାଡୁନାହାନ୍ତି ଛୁଆଠୁ ଆରମ୍ଭ କରିକି ବଡ ମାନେ
ଏମ୍ ତା ଧି କହିଚନ୍ତି ଯେପର୍ଯ୍ୟନ୍ତ ସ୍ତ୍ରୀ ଲୋକମାନେ ପ୍ରା ସେପୟନ୍ତ ଆମର ଦେଶ ସ୍ବା
ହଁ ନାରୀର ବହୁତ୍ ଗୁରୁତ୍ଵ।
ଲୋକ ଜାଣିପାରୁ
ସେତିକି ସେଫ୍ ଥିଲେ ହିଁ ରା ତିରେ ଗୋଟେ ଝିଅ ବାହାରି ପାରିବ। ହଁ।
ପଢା ତ ଝିଅ ମାନ ଏବେ ଯେତିକି। ଠିକ୍ ନୁହଁ। କରିପାରିବ ଆଉ ନିଜ ସୁବିଧା ଅସୁବିଧାରେ ବି ହେଇପାରିବ।
ହଁ-ହଁ ସେତିକି ଚାକିରି ପାଠ ପଢିକି ଚା ଚାକିରି କରିକି ସେତିକି ଆଗ ଇଣ୍ଡିପେଣ୍ଡେଣ୍ଟ୍ ହେଲା ପରେ ଯାଇକି ମ୍ୟାରେଜ୍ କରିବା କଥା। ଆଟଲିଷ୍ଟ୍ ମାନେ ନିଜ-ନିଜ ଇଏ ଗୋଡରେ ନିଜେ। ଠିଆ ହେଇ ସାରିଲା ପରେ ତାପରେ ଯେତିକି ମାନେ ସେତିକି ଆମକୁ ଦେଖିବେନି ନିଚ ଯେ। ଯେମିତି ଯେ ସ୍ଵାମୀ ପଇସାରେ ଚଳିବ ସେମିତି ନାଇଁ, ଦି ଜଣ ଯାଙ୍କ ମିଶିକି
ହୁଁ, ଶିକ୍ଷାଟା ଦ ଆଗରୁ ତ ବହୁତ ଶୀଘ୍ର ବାହାଘର କରେଇ ଦେଉ ଝିଅମାନଙ୍କୁ। ଏବେ କଉ ବାହାଘର ପରେ ଏବେ
ହୁଏ।
ପାଠ ପଢ଼ି କିଛି କରିବେ।
ସେୟା ଆଗରୁ ତ ବହୁତ ସାରା ବାଲ୍ୟ ବିବାହ ହ ହୁଏ। ବହୁତ ଜଲଦି ମାନେ କମ ଏଜ ରେ ହିଁ ଛୁଆଙ୍କୁ ବାହା କରିଦିଆଯାଏ। ସେ ଟାଇମରେ
ସେଇ ନ ଥା ନୁହେଁ ଆଗରୁ ସେଇଟା ନିୟମ ଚାଲଛି ସେବେ କିନ୍ତୁ ଏବେ ତ ବାଲ୍ୟ ବିବାହ ତ ଉଠିଗଲା।
ହଁ। ଏବେ ଏ ସବୁ ନାଇଁ ଏବେ ଏବେ ତ ପିଲା ସବୁ
କୋଉ
ନାଇଁ ଏ ସବୁ ଭୁଲ। ସମସ୍ତେ ସମାନ ପଢ଼ିବା ହଁ। ଏବେ ତ ବହୁତ ଚେଞ୍ଜ ହେଲେଣି, ମାନେ ଏବେ ବହୁତ, ନାରୀ ମାନେ ବହୁତ ଆଗକୁ ଆଗକୁ ଗଲେଣି
ନାଇଁ ଏ ଦି ଜଣଙ୍କୁ ସମାନ। ହଁ।
ହଁ।
ହଁ। ତ ସେଇଟା ମାନେ ଆଗରୁ ମାନେ ଏବେ ତ ବହୁତ ଡେଭଲପ ହେଲାଣି। ଏବେ ସବୁ ଝିଅ ମାନେ ବହୁତ ବି ମାନେ ଷ୍ଟାଣ୍ଡ କଲେଣି। ବହୁତ ସାରା ମେ ନିଜେ ପା ଠ ପଢିକି ବି କରୁଛନ୍ତି। ଏବେକା ଜେନେରେସନରେ ବି ପିଲା ସମସ୍ତେ ଝିଅକୁ ଖୋଜୁ ବି ଛନ୍ତି। ତମ ସବୁ ଜାଗାରେ ସେଇଟା ଠିକ।
ହଁ। ହଁ। ଠିକ କଥା। ହଁ। ହଁ। ହଁ। ସେ ସବୁ
ହଁ। ଝିଅ ମାନଙ୍କୁ ସେତିକି ସ୍କୋପ ମିଳିଲେ ସେମାନେ ମାନେ ଆହୁରି ବି ବହୁତ ଭଲ ଆଗକୁ ଯିବେ। ସେତିକି ଏବେ ତ ବହୁତ ଚେଞ୍ଜେସ୍ ଆସିଲାଣି। ଏବେ ତ ପିଲା ବହୁତ ପଢୁ ବି ଛନ୍ତି।
ସ୍ପା ହଁ। ସେତିକି ଫ୍ୟାମିଲି ବି ସେତିକି ସପୋର୍ଟ କଲେ। କାରଣ ବହୁତ ସାରା ଏମିତି ବି ଥାଏ ଫ୍ୟାମିଲି ସପୋର୍ଟ କଚୁନଥିବ। ଛୁଆର ଇଚ୍ଛା ଥିବ ସେଇଥିପାଇଁକା ପିଲା ବାହା ବି ହେଇଯାଉଛନ୍ତି। ଏସବୁ ନହେଲେ ତ ଆହୁରି ବି ଆଗକୁ ଯିବ। ସେତିକି ଆଟଲିଷ୍ଟ ଚିନ୍ତାଧାରା ରଖିବା କଥା କି, ଫାଷ୍ଟ ଆଗ
କମ ହେଉଚି ସେଇଟା କରିବା ଦରକାର। ଏଟା ଝିଅ ମାନ ନିଜେ ଭାବି ନିଜେ କହିବେ କି
ହଁ।
ହଁ ହ ତାପରେ ବି ଗୋଟେ ଝିଅ ବାହା ହେଇ ସାରିଲା ପରେ ଦିଟା ଫ୍ୟାମିଲି କୁ ଚଳେଇବାକୁ ପଡିବ। ହଁ। ସେତିକି ହେଲେ ମାନେ ଏପଟେ ଶାଶୁଘର ହଁ କାରଣ ବାପା ମା ବି ସେତିକି ଆମକୁ ଖୁଆଇ ପିଆଇ ବଡ ମଣିଷ କରିଛନ୍ତି ତ ତାଙ୍କୁ ବି ଦେଖିବାର ଅଛି। ହଁ ଦିପଟ ସାଇଡ ରୁ ମାନେ ସମାନ ରହିବା କଥା।
ସ୍ତ୍ରୀ ସ୍ତ୍ରୀଲୋକମାନେ ଝିଅମାନେ ଦୁଇ ଦୁଇ କୂଳକୁ ହୀତ। ସେଇଟା ଦଟା ସଙ୍କ କଥା କହି କହିଲ। ର ସମସ୍ତ।
ହଁ।
ହଁ ହଁ ଠିକ କଥା। ଏବେ ତ ମାନେ ବହୁତ ଚେଞ୍ଜେସ ଆସିଲାଣି ପିଲାମାନେ ପାଠ ପଢୁଛନ୍ତି ମାନେ ଭଲ
ମୁଁ ସବୁ ଚାହୁଁଛି।
ହଁ ଠିକ କଥା। ହୁଁ। ଏବେକାର ପିଲାମାନେ ଏବେକା ଜେନେରେସନରେ ସମସ୍ତେ ହଁ ବାସ୍।
ଜାଣିବା ଦରକାର ନିଜ ସୁୁରକ୍ଷା ନିଜେ କରିବା ଦରକାର ଏଇଟା ଯେଉଁ ନିଜେ ଜାଣି
ହଁ।
ହଁ।
ହଁ ଠିକ କଥା।
ବିରୋଧ କରିପାରିବ କି ସବୁ କିଛି କରିପାରିବ।
ହଁ ଛୁଆ ସେତିକି ଶିଖିଥିବା ଦରକାର। ହଁ ଠିକ କଥା ଏଇଟା ଆକ୍ଚ୍ୟୁଲି ଠିକ ମାନେ ନିଜର ଏଟଲିଷ୍ଟ ମାନେ ସେତିକି ହିଁ-ହଁ ହଁ। ହଁ ଠିକ କଥା। ଆଉ ସମସ୍ତେ ମାନେ ସମସ୍ତଙ୍କର ବି ଏମିତି ବାପା ମା ଏଲାଓ କରିବା କଥା। ସବୁଠରେ ଛୁଆର ବି ସବୁ ନିଜର ସୁରକ୍ଷା ନିଜେ ଦେଇପାରିବ ବାହାରେ ଗଲେ ଏଟଲିଷ୍ଟ ମାନେ ସେମତି ନଜରରେ କେହି ଦେଖିବେନି ଏସବୁ ନିଜ ଉପରେ ହିଁ କାରଣ ଛୋଟ ବେଳେ ଯାହା ବାପା ମା ଦେଖ ଦେଖିବେ ତାପରେ ବଡ଼ ହେଲେ ୱାନସଂ ତାପରେ ନିଜେ ସୁରକ୍ଷା ନିଜେ ହିଁ ହାତରେ ଡିପେଣ୍ଡ କରେ। ହଁ ହଉ ମୁଁ ଆମେ ବସ ଛି କଥା ହବା ହଁ-ଆ-ହଁ-ହୁଁ